ତୁ କୋଉଥିଲଥିଲେ କଲ୍ କଲୁ ସେ ସେଭେନ ଥ୍ରୀ ନମ୍ବର ଟା ଗୋଟେ।
ହଁ ହଁ।
ଦେଖିକି କେମିତି କଲ ଆସିଲା ହଁ।
ମୁଁ ଜାଣନି ତୋର କଣ କଉଥିରୁ
ଆ ଟିକେ ଦେଖୁଛି ଟିକେ ଫୁଟବଲ ଦେଖୁଥିଲି ହାଇଲାଇଟ। ଆ ତୁ
ଏଠୁ ବସଥିଲୁ ଆଉ।
ଆଛା ଆଉ ଘରେ ସବୁ କଣ କରୁଚନ୍ତି?
ଘରେ ସବୁ ଟିଭି ଦେଖୁଚନ୍ତି।
ଓହୋ। ଆ ତୋ ଭୋ
ହଉ ବି ଏବେ ଟିଉସନରୁ ଆସିଲା।
ଓ କୋଉ ଫ୍ଲାସ କି ତାର?
ତାର ନବମ ଶ୍ରେଣୀ।
ଆଛା। ଯିଏ ତାର ସିଏ ମୋ ତୁ ତ୍ ତୁ ତାହେଲେ ବଡ ବୋଧେ ବର୍ଷେ ନା କେତେ?
ବର୍ଷେ।
ଆଛା। ଆରେ ଆରେ ଫୁଟବଲ ଦେଖୁଚି ସେ ତା ପେଣ୍ଟ ଭିଡି ପକେଇଲାଣି ବଲ ନବ ବୋଲି।
ପ୍ଲିଜ ପ୍ଲିଜ ଏଣ୍ଟଲେଣ୍ଡ ରେସ୍ପେକ୍ଟ ଫୁଲ।
ହଁ ରେ ଆରେ ମାନେ ସେ ଖେ ଖେଳ ଭାଇ ବଲ ନବ ବୋଲି ଏମତି କରୁଚୁ ଆ ଭଲ କଥା ନୁହଁ। ଏ ମ୍ୟାନେଜର ବି ତାଳି ମାରୁଚି।
ହୁଁ ହୁଁ।
ଇଏ ତ ହ ଏଇ ଆମ ଗାଁକୁ ଡୋଲ ଭଳିଆ ଲାଗୁଚି।
ଆଛା ଆଉ ଆପଣ ଖାଇସାରିଲେଣି
ନାଇଁ ମୁଁ ଟୋଷ୍ଟ ଖାଉଥିଲି।
ଆଛା। ରାତିରେ ଆଉ କିଛି ଖାଇବେନି?
ହଁ ଖାଇବି।
କଣ ଖାଇବ?
ଖାଇବି ଖାଇବି ଆଉ କଣ? କୋବି କୋବି ପୋଟଳ ଗୋଟେ କଣ ମିକ୍ସ ହେଇଥିଲା ଗୋଟେ। ସେଇଟା ଆଉ ତାପରେ ଭାତ ଖାଇଥୀବି ଆଉ।
ଆଛା ଆପଣ ଟିକେ ଅନଲାଇନ୍ ଆସିପାରିବେ
କୋଉଥିରେ?
ଆକ୍ସେପ୍ଟ ଅଫ୍ କୋର୍ସ।
ଅ କ ଦ ଦ
ଆଛା।
ଘଉ ଆଉ ଙ୍କ ତୋର କଣ ଡିନର୍?
ହଁ। ଓଡିଆରେ କଥା ହୁଅନ୍ତୁ।
ତୁ ଙ୍କ ଖାଇବୁ ରାତିରେ କହୁ
ଆଉ ପୋଟଳ ତରକାର।
କିଛି ଶୁଭିଲାନି।
ମୁଁ ରାତିରେ ରୁଟି ଆଉ ପୋଟଳ ତରକାରୀ ଖାଇବି।
ପୋଟଳ ଦରକାରୀ ଆଛା। ପରିବା ଭିତରୁ କୋଉ ପରିବା ଭଲ ଲାଗେ ଯେ?
ସେ ପରିବା ଭିତରୁ ଆଳୁ ଭଲ ଲାଗେ। ଆଉ ବାଇଗଣ ଭଲ ଲାଗେ। କାକୁଡି ଭଲ ଲାଗେ।
ଆଛା। ଯୋଉ ତମର କଣ ମାନେ ବିନା ପିଆଜ ରସୁଣ?
ହଁ ମାନେ ମୋର ପୁରା ଭେଜ ଲୋକ ଆମେ ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ୟ ଆମେ ଖାଉ।
ଓହୋ ଆଉ ବିନା ପିଆଜରେ କେମତି କଣ ଖାଦ୍ୟ ବନା ହୁଏ? ସାମଗ୍ରୀ କଣ କଣ କେମତି?
ବିିଲା ପିଆଜ ରସୁଣ ରେ ସବୁ ସାମଗ୍ରୀ ଥାଏ ଖାଲି ପିଆଜ ରସୁଣ ନଥାଏ।
ଆଛା ତାହେଲେ ଟେଷ୍ଟ ପାଇଁ କଣ ପକାଅ?
ଆପଣଙ୍କୁ କଣ ପାଇଁ ଏମିତି ଲାଗୁଚି ଯେ ଟେଷ୍ଟ ହୁଏ ପିଆଜ ରସୁଣ ହିଁ ଟେଷ୍ଟ ହିଁ ଖାଇବାରେ ଟେଷ୍ଟ ବଢାଏ? ଏମିତି ଆପଣଙ୍କୁ କ ପାଇଁ ନେବେ ଆପଣ ଆପଣଙ୍କ ଜୀବନରେ କେବେ ଖାଇନାହାନ୍ତି ସାଧା?
ସାଧା ମତେ ଟିକ ସାଧା ଭଲ ଲାଗେନି।
ହ ତାହନେ ଆପଣ ଭଲ ଜାଗାରୁ ଖାଇ ନାହାଥାନ୍ତି ଆପଣ ମୋ ହାତ ସାଧା ସେ ଖା ଖାଇବେ ଆପଣ ପାଗଳ ହେଇଯିବେ।
ଓହୋ କାଇଁ ତମର କଣ ଦୋକାନ ଅଛି?
ନା ଆମରି ଦୋକାନ ଶାନ୍ତିରେ ପ୍ରସ୍ତୁତ ବାସ୍ କରେ।
ହଁ ଅଭ୍ୟାସ। ଭଲ ଭଲ ଅଭ୍ୟାସ।
ତୋକ କରିବାଟା ମୋର ଅଭ୍ୟାସ।
ହୁଁ।
୍ରୀ
ଆଉ ଘରେ ସବୁ ତମ ହାତ ରନ୍ଧା ରୋଷେଇ ଖାଆନ୍ତି ନା ଆଉ ସିଏ ଜ୍ଞାନ ଆହରଣ କରିବା ପାଇଁ ଯାଇଚି। ତାଙ୍କ ଘୁରୁଜୀଙ୍କ ପାଖୁକୁ।
ହୋଉ ହୋଉ।
ହଁ।
ହଁ ଆମ ଘରେ ଖାଆନ୍ତି ମୁଁ ଭଲ ବନାଏ ଖାଆନ୍ତି।
ଓହୋ ତାହେଲେ ଭଲ ବନୋଉଚ ନହେଲେ କାଳେଏ ଯେ ରାଗିବ ବୋଲି ଖାଇ ଦୋଉଛନ୍ତି ଅଭିମାନ କରିବ ବୋଲି।
ଟିକେ
ଓ ଆଉ ତମକୁ କେତେ ବୟସ?
ସେଇଟା ବ୍ୟକ୍ତିଗତ ସୂଚନା ମୁଁ ସେଇଟା କହିପାରିବି ନାହିଁ।
ହୋକେ କୋଉଠି କ ପଢୁଚ?
ସେଇଟା ବି ବ୍ୟକ୍ତିଗତ ସୂଚନା ମୁଁ କହିପାରିବି ନାହିଁ।
ଆଛା କଣ ପଡୁଚି? ହଁ
ଏଇଟା ବି ବ୍ୟକ୍ତିଗତ ସୂଚନା ମୁଁ କହିପାରିବି ନାହିଁ।
ହୋଉ। ହ
ହ ମୋର ଶରୀର ଟିକେ ଭଲ ନାହିଁ ତ ମୁଁ ଦେଖେ।
କମେଡି ଭିଡିଓରେ କୋଉ କମେଡି ଦେଖ ମାନେ କୋଉ
ହଁ ଟିକେ ସମୟ ରହିନା ଆଉ କ୍ୟାରିମିନା ଟିକେ ବେଶୀ ଭଲ ପାଏ।
ଓ ହୋ। ତାହେଲେ ଏଥର ବୋଧେ ତମେ ଯିବ ଯୋଉ ତାଙ୍କର ଦ୍ଵିତୀୟ ସିଜିନରେ ଆଉ।
ଆଞା। ଯାଇଥିଲି ଯେ ରିଜେକ୍ଟ ହେଇଗଲି।
ଆଛା ଆଉ ରୋଷେଇ ବୋଷେଇ କରିବାକୁ ଦେଇ ଦେଇଥିଲେ କି?
ନାଇଁଁ ରୋଷେଇ ନାଇଁ, ସେ କହିଲେ ତମେ ଟିକେ ପତଳା ପିଲା ତ ପରେ ଆସ।
ଏଇଟା ତ ବ୍ୟକ୍ତିଗତ ସୂଚନା ଥିଲା। ହ
ନା ପତଳା ମୋଟାଠି କଣ ଅଛି।
ଓ ହୋ। ଆଉ କୋଉ ସ୍ପୋର୍ଟ ତମକୁ କୋଉ ଖେଳ ଭଲ ଲାଗେ? ଫେବରାଇଟ କୋଉଟା?
ମତେ ସବୁ ପ୍ରକାର ଖେଳ ଭଲ ଲାଗେ।
ଆଛା ଫୁଟବଲ ଦେଖୁଛ, ଫୁଟବଲ।
ସେଇଟା ଟିକେ ବ୍ୟକ୍ତିଗତ ସୂଚନା ହେଇଯାଉଛି ତ କହିହବନି।
ଫୁଟବଲ୍ ଯୋଗୁଁ ଚାହଁ।
ହଁ ଫୁଟବଲ ଦେଖେ, କବାଡି ଦେଖେ, କ୍ରିକେଟ ଦେଖେ
ଆଛା। କୋଉ ଥେରେ ଖେଳିଛ, କୋଉ ଗେମରେ, କୋଉ କ୍ରୀଡ଼ାରେ କ୍ରୀଡ଼ାରେ
କ୍ରୀଡ଼ା ହଁ।
ହଁ କଟ ତମର ଆଡେ ଗ ଗ ସେପଟେ କିଏ ମେସେଜ କରୁଛି?
ବ
ହ କବାଡି ଖେଳ ପସନ୍ଦ କର ବୋଲି, ଖେଳ କି କବାଡି?
ହଁ।
ଓ ହୋ ମୁଁ କହିଲି ସ୍କୁଲରେ ବୋଧେ?
ହଁ।
ହଁ- ହଁ। ଆଉ ଏବେ ଆଉ କିଛି, କଣ ତମର ଯୋଉ ଶିକ୍ଷା ଯୋଉଠି ମାନେ କଣ କହିଲ, ଶିକ୍ଷା ଯୋଉଠି ତମେ ପାଉଛ। ତମ ବିଦ୍ୟାଳୟରେ ହେଲା, ସେଠି ଆଉ କ୍ରୀଡ଼ା କରଉନାହାନ୍ତି, ଆଉ ନା ତୁମେ କ୍ରୀଡ଼ାରେ ଭାଗ ନେଉନ।
ସେଠି କ୍ରୀଡ଼ା କରଉଛନ୍ତି, ମାନେ ମୁଁ ଟି କି ମୋର ବ୍ୟସ୍ତବହୁଳ ଜୀବନ ଭିତରୁ, କ୍ରୀଡ଼ା ପାଇଁ ସମୟ ବାହାର କରିପାରୁନାହିଁ।
ହ ଆଚ୍ଛା। ଆଉ ତମେ ପଢା ସହ ଆଉ କଣ କଣ କରିପକାଅ କି? ବ୍ୟସ୍ତ ବ ହଁ ବହୁଳ ଜୀବନ ତମର କଣ?
ହ
ହଉ।
ବ୍ୟସ୍ତବହୁଳ ଜୀବନ ମାନେ, ମୁଁ ଏବେ ଟିକେ ପଢାପଢି କରୁଛି ତ ଜୋରେ।
କି ଭାବିକି ଦବ ପରେ ଆନ୍ସର, ହଉ ରଖୁଛି ଆଉ।
ହଉ ମୁଁ ରହୁଛି।